ହାଲୋ।
ହ୍ୟାଲୋ।
ହଁ।
କ୍ଳିଅର ଆଉଚି।
ହଁ ଶୁଭିଲା?
ହଁ ଶୁଭୁଚି।
କଣ କରୁଛୁ?
ଏଇ ପୋଇ ଆଳୁ କାଟୁଥେଲୁ ତମ ଘରକୁ ପୋଇ ଫୋଇ ଦିଆହବ କି?
ନା ଆମର ସେଇଟା କିଛିି ଦିଅନି।
ଆଉ ଏଇଥେରେ ମା କହି ହଉଛି।
ନା ନା ଆମେ ପୋଇ ଖାଇକି ଝାଡା ହବାକୁ ଚାହୁଁନୁ।
ହୁଁ।
ହେଲା।
ଆମର ରାଇ ହେଇନିକି।
ଆଉ ଭଜା କରୁଛ? ଏଇ ଅସାଢ ମାସ ଯୋଉ ହେଲାଣି ଆଉ
ନା ଆ ଆମର କୋଉ ଦିନ ହେଇଛି?
ହଁ ଦେହଟାକୁ ସରଜତ ସଜତ ରଖିବା।
ହୁଁ।
ଆଉ ଦିମ୍ପି କୁଆଡେ ଗଲା?
ଦେ ତୁ ବଇଛି ମୁଁ ଗୋଟେ କଲ କଥା ହେଇଯାଏ ତାପରେ ତୁ ମାରିବୁ। ମୁଁ ମାରିବି ଗୋଟେ କଲ।
ଓହୋ ଆଉ କଣ ଆଜି ରାନ୍ଧୁଛୁ?
ଭାତ ଏଇନା ବସିଲା?
ହଁ
ବୁଟ ଡାଲି ଆଳୁ ପୋଟଳ ଦିଟା ପାଚିଲା ଭେଳିଆ ହେଇଥିଲା ସେ ପୋ ପୋଟଳ ଦିଟା କୁ ତାକୁ ଛାଣି ଦେଇି ବୁଟ ଆକୁରେ ପକେଇଦିଏ।
ତରକାରୀ କରିସାଇଲଣି?
ନାଇଁ ମୁଇ ଏଇନା ଭାତ ବସେଇକି ବା
ଓହୋ ହଁ।
ମୁଁ ଯେଲୁ ପରିବା କାଟିବା ଭିତରେ ଦେଇଦେଇକିଦି ମାରନ୍ତେ।
ନାଇଁ ମୁଁ ଆଗ ଚାହା ଚାହା କଲି ଚାହା କଲା ପରେ ଯୋଉ ଝି ଉପମା ଟିକେ କଲି ଉପମା ଖାଇସାରିକି ଇଏ କଲି ତାପରେ ଯେଉଁ ଟିକେ ଥିଲା ଗୋଳା ପକୁଡିର ତାକୁ ପକୁଡି ଗୋଳା କରିଦେଲି ଖାଇ ପିଇକି ବଇଚୁ। ଯାଉଛୁ କଣ କରିବି ଭାତ ପାଣି ବସେଇଛି ଆଉ ଭାତ ହବ ଆଉ ଯାଉଛି ପୋଟଳ ଆଳୁ ଭାଜିଦବି ଡାଲି କରିଦେବି। ଆଉ ଖାଲି ବୁଟକୁ ତଡକା ଭଳିଆ କରିଦେବି ଟିକେ ଆଳୁ ପକେଇବି ନାଇଁ। ତମଭଳିଆ କରିଦେବି ଆଉ ହେଲା ଏତ ପେଟ ମାନ୍ଦା ଅଛି ଭଲ ଲାଗୁଛି
ହଁ ଭାଇର ଭଲ ଭିଡିଓଟା ହେଲା ଯେ ଏଇଆ ତ ତମେ ଗୋଟେ ଭାଇ କହିଥାନ୍ତ ପେଣି ଛାଡ କିଣିଥାନ୍ତା
ମିଲି ଭାଇ କେମିତି ଖୁଆଉଥିଲେ ଦେଖିଛି କେମିତି ଖାଉଛି ପାଟି ପା
ତ କେତେ ଭୋକ ହଉଥିଲୁ ମୁଁ ତା ଖାଇବା ଦେଖିକି ମୁ ଯା ଭାଇ ଗୋଟା କେତେ ବଡ ଜୀବନଟା ରକ୍ଷା କଲା
ଆଉ ଦିଦିରେ ୁଆ ଦେଖୁ ପଡିଗଲା ତା ମା ସେଦିନ ଖୋଜିଲା ଆଉ କେହିତା ମା
ହ ତଥାାଇ ତ ମା ଦେଖୁଛି ଦେଖୁଛି ଦେଇ ସେଠି ତା ଛୁଆ ବ ମାକୁ ଦେଖଉଥନି
ଦେଖିଲେ
ମାଗବାକରଲାାଗର ତମ କୁନ ତମଉ ଆ ମ ପୁଅ ତ ହେଇପାରିବନି ଏଗୂରା
ମିଲି ସେପାଣିରେ ପଡି ଯାଇଥିଲା ତାକୁ ଭାଇ ସେ ଡାକିଲେ ଭାଇ ତାକୁ ଉଠେଇକି ଆଣିଲେ ପାଣି ତାକୁ ପୋଛା ପୋଛି ଗୋଟ କପଡା କଲେ ତାକୁ ଉପରକୁ ଗଲେ ଲାଇଟ୍ ଧୀରେ ତାକୁ ଦେଖେଇଲେ କୋଲଡ ଲାଇଟ୍ ଅଛି ଗରମ ଲାଇଟ ଗୋଟେ ତାକୁ ଦେଖେଇଲି ହଁ ଗରମ ଲାଗିଲି ଦେଖେଇ ପୁରା ଯଦି ହେଇଯାଇଥିଲା ଗରମ ନାଇରେ ହଁ ପାଣିରେ ପଡିଗଲା ନା ହଁ ଆଉ ଯେତେ ହେଇଗଲା ଆଇ ତା ଗରମ ଟେ ହେଇଗଲା ପୁରା ଖଡ ହେଇଗଲା ଖଡେ ହେଲେ ତାକୁ ଭାଇ ଆଣିଥିଲି ଦୁଆରେ ଛାରିଦେଲି ତା ମା ନେଇଯିବ ବୋଲିକି ଭାଇ ତାକୁ ଦୁଆରେ ଏମିତି ହାତ ଧରିକି ଠିଆଇହେଛନ୍ତି ତାକୁ ଦେଖ କି ତାର ଭାଇ କି ଭଉଣୀ କିଏ ଯିଏ ସାଙ୍ଗ ହେଇକି ଆଇଛି ସେ ପିଜୁଳିଗଛରୁ ସେଇ ସିଧାରେ ଡେଇଁ ପଡିଲା ହେଲା ହଁ ଭାଇ ଯୋଉ ସିଧା ସେଇସିଧା ଡେଇଁ ପଡି ତାଙ୍କୁ ଭାଇ ଆଉ ସା କରି ଆଉ ଇଏ କରି ତାକୁ ବାପ ସବୁଦିନେ କଣ
ଆମ ଯୋଉ ଗ୍ୟାସରେ ଯୋଉ ଚୁଲା ଲାଗୁଛି
ହଁ
ହଁ
ସେ ବର୍ତ୍ତମାନରେ କରେରେ କଳା ବସିଉଛି କେମିତି କଣ ଛଡେଇକବା କହିଲୁ
କୋଉ ବତମ୍ ଟା
ଏଇ ମଡାମଡି ଯୋଉ ହଉଛି
ହଁ ହଁ ତାକୁ ସେ କପଡା ପୂରେଇକି ପୋଚିବୁ ଆଉ ହଁ ଆମର ତ ସେଟଛି ହଁ ସେ ସୁଇଚ ଟାକୁ କାଢିକି ତାକୁ ହସି ଦଉନୁ ଗୋଟେ କଉତା
ମୁଁ ରୋଷେଇ କରିବି ମାନେ କୋଉ ବର୍ତ୍ତମ କହିଲୁ କାଢିବି କଣ
ଅଁ
ଏଇ ଯୋଉ ଲଗାଲଗି ଯୋଉଟା ଗ୍ୟାସ ହଉଛି
ସୁଇଜ୍ ତେଜିବି ତାର
ହଁ
ହଁ ସେଇଟା କେମତି ଭିଡ଼ିଲାଣି ବାାରୁ ନାହିଁ
ନାଇଁ ମୁଁ ଭିଡି ନାଇଁ କେବେ ଏଇଟା ସେଇଟା ଭିଡି ଦିଏ।
ହଁ ଭିଡ଼ି ବାହାରିଲେ ତାଙ୍କୁ ପୋଛିଦେଲେ ହେଇଯିବ।
ହୁଁ ସବୁବେଳେ ରୋଷେଇ କରିସାରିକି।
ହଁ
ଗାସ ଟାକୁ ମୁଁ ଆଉ କି୍ଷଣି କରିବି ଏଠି ଗୋଟେ ଲିକୁଡି ବଳିଆ ରଖିଛି।
ହଁ
କାନ୍ଥଠୁ ବାର ଯାଇା ସେଇ ଜିନ ସବୁ ଜାଗା ବେଳେ ପଛିବି
ହଁ
ତାପରେ ବରଣ୍ଡା ଟା ପୋଛିବି।
ହବଦିନ ପଚୁ
ସବୁବେଳେ ସେ ବରଣ୍ଡା ଟା ପୋଛି ଛି।
କଣ କାନ୍ତ
ମା ମ ତଳ
ହଁ ହଁ ଆମର ଯେମତି ପୋଛା ହଉଛି।
ହୁ
ଆମର ଖିଆପିଆସ ବାସନ ସବୁ ଯାକ ପିଛୁଳି ବି ସେଇଠି ବସିକି।
ସିଏ ଦେଇ ଆମ୍ବ ସିଜିନିରେ ମାଛି।
ହଁ
ହୁଁ ହ ନାଇଁ ସେତେବେଳେ ବି ଆଉ ହେଲାନି ଆଉ କଣଟ କୋଟେ ଦିନ ସେଇ ଦିନ କଣଟା କାଁ ହେଗଲା ହଁ ମେନ ଆ
ମୁଁ ଏକ ରାନ୍ଧି ଭଳି ସାରିବି ଖାଇ ପି ସମସ୍ତେ ପାଖର ସବୁ ଯାକ ସବୁ ଯାକ ପାକନ ମୋ ପାଖରେ ବାସନ ନେଇ ଗ ଦେଇଦବ ମୁଁ ସବୁ ଯାକ ପି ଛୁଳେଇ ପାଛେଇ ତାକୁ ତ ବିଶ ନେଇ କୂଅ ପାଖରେ ଥୋଇବ।
ହୁଁ
ତାପରେ ସବୁ ଅଇଁଠା ଉଠେଇ ଆଠେଇ ସାରିକି ସେ ନେଇଯିବ। ମୁଁ ସବୁ ଦେଇଦି ତା ହାତକୁ ସେ ନେଇଯିବ ସେତେ ବାଲଟି ଦେଲେ ମୁଁ ତାକୁ ପୁରଟ୍ ଆ ପୁର ସେ ମୁଣ୍ଡରୁ ପୁରା ଏ ମୁଣ୍ଡ ଯାକେ ପୁରା ଭଲ ପୋଛିବି। ତାପ ଗ୍ୟାସ୍ ଗୋଟେ ଭଲ କପଡା ର ପୋଛିବି। ପୋଛା ପଛ କ ସେ ତା ଶୁଖିଲା କପଡାରେ ପୋଛିବି ତାପରେ ଯାଇକି ଯାହା କରିବି। ଆଉ ଗ୍ୟାସ୍ ମତେ ବି ନ ପୋଛିଲେ ମତେ ବି ଅଶାନ୍ତି ଲାଗେ ଅା ତ ଅଇିକା ପୋଛେନି। ଦିନ ବଳା ପୋଛା ହବ, ପୁଣି ରାତି ବଳା ପୋଛା ହବ।
ସେ ଯୋଉ ରୋଷେଇଟା ଯୋଉ ଆମର ହେଇଯାଉଛି ସେ ସେ ତଳ ଥିବେ ମୁଁ ଜମା ପୋ ନ ପୋଛିଲା ପରିବା କାଟୁଛିିବି।
ହଁ ଆଉ
ହଉ
ଆମର ତ ସେଇଆ ହୁଏ ଆଉ।
ସେୁ ଏବେ ଗୋଟେ କଣ ହେଲାଣି ଗୋଟେ ପରିଷ୍କାରରେ ଚଳିଗଲେଣି।
ଆଉ କା ଘରରକୁ ଯିବକ କି
ସେ ଆମ ଜୋଳ ଟା ନା ଆମ ଗୋଳର ସବୁବେଳେ ପରିଷ୍କାର।
ପରିଷ୍କାର ହଁ। କାହା ଘର ଦୁଆାରକୁ ଯିବାକୁ ଇଛା ହଉନି। ଏ କାହା ଘର ଦେଖୁ କୁ ମାଛି ବୋଇଥବ, ସେ ଇଠା ଲାଗୁଥବ ତଥାପି ଏ ବର୍ଷା ପାଗ ସକାଶେ ଘର ଘରା ମିଲି ଇଠା ଲାଗୁଛି।
ହୁଁ ହଁ। ନାଇଁ ସେ କାଇଁ ଇଠା ଲାଗୁଛି କହିଲୁ?
କାହିଁକି?
ସେ ବର୍ଷା ଟା ଯୋଉଁ ଲାଗି ରହୁନି
ହଁ, ଘରଟା ଜକେଇଲା ଭଳିଆ ରହୁଚି ବୋଧେ ଆଉ?
ହୁଁ ହୁଁ।
ସେଇଥିପାଇଁ ମୁଁ ପା କାଲି ପାକନକୁ କୋଉଥିଲି, ପାକନ, ପାକନ ମୁଁ ଘର ଟାଁ କାଇଁ ଅଠାଳିଆ ଅଠାଳିଆ ଲାଗୁଚି? ଆଉ ନା, ବର୍ଷା ସକାଶେ। ହଁଲା ଆଉ ତ, ଘରଟାରୁ ଯେତେ ପରିଷ୍କାର ରଖୁ ସେତେ ଭଲ ନା ଆଉ।
ଆଉ ଗୋଟେ କଥା ଶୁଣ୍ ନି।
ହଁ।
କଇବା କଥା ମୋର କୋଉ ଗୋଟିଏ କଲରେ ତ ଷାଠିଏ ଟଙ୍କା ପଚାଶ ଟଙ୍କା ଆସିନି।
ଭଲ ଗପି ପାଇଲେ ଭଲ, ବେଶୀ ଗପ ନଥବ। ଭଲ ଗ ବେଶୀ ଗ ଗପ ଥିଲେ ସିନା ହବ, ଟିକେ ଟିକେ ରହିରହି ଗପିଲେ କଣ ହବ।
ହବ ନେଇଁ।
ହଁ ନା। ବେଶୀ ସମୟ ଗପିବୁ, ଭଲ ବିଷୟରେ ଗୋଟେ ଗପିବୁ।
କୋଉନୁ କୋଉ ବିଷୟରେ ଗପିବା କଉନୁ ଗତାଲେ ଆମର। ପୁରା ଠାକୁରଙ୍କ ଜଗନ୍ନାଥଙ୍କ ବିଷୟରେ ପୁରେଇଦବାନଲେ।
ଏଇ ଆସିଲା ହଁ। ଆସିଲା ଯୋଉ ସେ ଯୋଉ ରୂପା ବାପା ଆମ ଘରକୁ ଆସିଥିଲା। ରୂପା ବାପା କହିଲା, ମୁଁ କହିଲି ଜଣେ ଲୋକ ମୋ ପାଖରେ ବହିଥିଲା, କହିଲା ମୁଁ ଗୋଟେ କଲ୍ କରୁଚି, ତାର ସେ କରିଦେଇଥିଲା। ଏଗାରିଆଟା। କହିଲା ମୁଁ ଗୋଟେ ଥାଉଚି ଆଉ, ତମେ ଗୋଟେ କ ଏଇ ବିଷୟରେ ମତେ ଟିକେ କହିବ। ଆଉ ମୋ ସାଙ୍ଗେ ଟିକେ କଥା ହବ। କହିଲା ମୁଁ ଖାଲି ଏତିକି ପଚାରିଚି, କଥା ହଉଚୁ, କହିଲେ ମୁଁ ଟିକେ ପଛ, ସିଏ ତ ଏମିତି ବାଗରେ ସେ ଗାଈ ଦେଇ ଗଲା ଉଁ ଗପ ଭଳିଆ ହେଲା କହିଦେଲା, ତ ସାଙ୍ଗେ ସାଙ୍ଗେ ଉଠିଗଲା ଅଢ଼ଷଠି ଟଙ୍କା।
ହଁ।
ହଁ, କଇଲା ସାଙ୍ଗେ ସାଙ୍ଗେ ଉଠିଗଲା ଅଢଷଠି ଟଙ୍କା, କହିଲା ମୋର ଉଠିଲା ମାତ୍ର କୋଡିଏ ପଚିଶ ଟଙ୍କା। ତ ମୁଁ କଥା ଗପିିନାଇଁ, କହିଲା ମୁଇଁ ପୁଣି ଇଆଡୁ ଲଗେଇକି। କ ସେ ଶୁଣିକି ଖାଲି ଏତିକି ଖାଲି କହିବା ଭିତରେ କଇଲା ସେ ତ ଗାଇ ଦେଇଗଲା ଠାକୁରଙ୍କ ବିଷୟରେ ଆଉ। ଠାକୁରଙ୍କ ଆଦ ବିଷୟରେ ଯେତେ ଗପିବ, ତମର ସେତେ ଭଲ। ଆଧ୍ୟାତ୍ମିକ ବିଷୟରେ ଗୋଟେ ଗପିକି ଆଜି ଆଉ ଟିକେ ପରେ ଦେଖିବୁ
ହୁଁ।
ଭଲ। ଯେତେ ଠା ଠାକୁରଙ୍କ ନାମ କଥା ଗପିବୁ, ସେ ଠାକୁରଙ୍କ ବିଷୟରେ ସେ କଲେକ୍ଟ କରିବେ।
ହେଲା, ଆଉ ଆମେ
କରେ ଡିମ୍ପି ଟିକେ କଥା ହବୁ, ଗୋଟେ କଲରେ?
ହଁ, ଆମେ ପାକନର ମୋର ଯୋଉ କଥାବାର୍ତ୍ତା ହୋଉ ଆମେ ବେଶୀ ମନ୍ଦିର କଥାବାର୍ତ୍ତା ହଉ ଆଜି ମନ୍ଦିରକୁ ଯାଇଥିଲୁ। ଲୋ ଆଉ ଆମ ଗାଁ ମନ୍ଦିର ଯୋଉ ପଚିଶଟା ହେଲା ସେ ବିଷୟରେ ସମ୍ବଲପୁର ଯାଇଥିଲୁ ସମ୍ବଲପୁର ବିଷୟରେ କଥାବାର୍ତ୍ତା ହଉ।
ହୁଁ ଗତେଶ୍ଵର ମନ୍ଦିର ବି ସେ ଟେ ଗପିବେ ଆଉ।
ହଁ।
ଆଉ ପୁରୀ ମନ୍ଦିର ବିଷୟରେ ଗପୁ ଗଲୁ ଇଆ କଲୁ ଇଆ ଖାଇଲୁ।
ତୋର ସବୁଥରେ ଏତିକି ଏତିକି ଆଇଛି କଣ
ନାଇଁ ମୁଁ ମୋର କେତେ କେତେ ଅଛି ପୁଅ କଉ ପୁଅ ଦେଖ ସ୍କ୍ରିନସଟ ମାରିକି ପୁଅ କୋଉ ଛାଡିବ। ହେଲା ପୁଅ କହିବ। ଏ ପଇସା ଏ ଫୋନରେ କମ କମ ପଇସା ହଉଛି
ମୁଁ କଣ କହିଲି କହିଲୁ ମୁଁ କହିଲି ମୁଁ ପଇସା ଆଇଲେ ମୋ ନାନୁ କ କଣ ଦେବି ବୋଲି ଭାବିପାରୁନି। ନନ ରଥ ଦେଇ ନାନ ରଥ ସବୁ ପାଞ୍ଚ ହଜାର ଉପରେ
ନାନୁଆ ନୂଆ ଆଜ୍ଞା କହୁଛି ଯଦି ବାର ତେର ହଜାର ଟଙ୍କା ଟା ହେଇଯାନ୍ତା ମନ ଟା ଖୁସି ହେଇଯାନ୍ତା।
ନାହିଁକି
ମୁଁ କହିଲି ଆମ ଟାଇମ ଟା ଅଲରେଡି କଲେ ଭାଇ ଯୋଉ ଫୋନ ଅଛି ଟାଇମ ହବନି ଭାଇର କଥା କଥାବାର୍ତା ହେ ଆଉ ଭାଇ ଫୋନ ରେ ବି ଅଛି ହଁ।
ନାଇଁ ଏତେ ସବୁ ଗପିଲୁ କଣ ହବ କହିଲୁ ଆମେ ରୋଗିନା ଦେହ। ଲଷ୍ଟକୁ ଡାକ୍ତର ପାଞ୍ଚ ହଜାର
ନାଇ ଆମର ଗୋଟିଏ ଫୋନ ରୁ ଅଲରେଡି କଥା ସରିଗଲାଣି ସେ ଫୋନଟାରୁ ଏଇ ଫୋନ ଟାରେ ହଁ ଏ ଫୋନ ଟାରେ କାଲି ଷ୍ଟାର୍ଟିଂ କରିଛି କଥା। ମାତ୍ର ଦିଟା କଲ ଯାଇଛି ନା ଆକୁ ନେଇକି ତିନିଟା କଲ ହେଲା କାଲି ଦିଟା କଲ କରିସଥିଲି ତ ସାଙ୍ଗେ ଗପିଥିଲି ଗୋଟେ ଆଗରୁ ଗୋଟେ କଲ୍ ହେଲା ହେଲା ଏ କଲ୍ ଟା ମାତ୍ର
ଦେଖୁନୁ ଟାଇମ ଯିଦି ହେଇଥିବ ଗୋଟେ ଡିପି ଗୋଟେ କରିଦବ।
ହଁ ହଁ ହେଇଗଲାଣି।
କାଟି ଦେ ହୁଁ।